ମ୍ୟାଡ଼ାମ ନମସ୍କାର
ନମସ୍କାର କେମିତି ଅଛନ୍ତି?
ଆପଣଙ୍କ ଅବସ୍ଥା କଣ କେତି
ହଁ ମୁଁ ଭଲ ଅଛି ଖାଇ ସାରିଲେଣି?
ହଁ ଖାଇ ଦେଇଚି ଆପଣ କଣ ଖାଇଚନ୍ତି?
ମୁଁ ଖାଇଲି ଭାତ ଡାଲି ଆଉ ଭେ ମିକ୍ସ ଭେଜ୍ ତରକାରୀ
ହୁଁ। ଯାହା ହଉ ପୁରା ସ ସ୍ଵଚ୍ଛ ଓଡ଼ିଆ ଖାଦ୍ୟ ଯୋଉଟା କୁହନ୍ତି ସେଇଟା ଖାଇଚନ୍ତି ଆଉ
ହଁ ଆପଣ?
ଘରେ ବୋଉ କରିଥିଲା ଭାତକୁ ଚିକେନ
ହୁଁ ହୁଁ।
ଖାଇଚି ଆଉ
ହଁ ହଁ ଆଜି ସ ଡେ ଚିକେନ୍ ନା
ଆଉ ଦେହ ପା କେମିତି ଅଛି?
ହଁ ମୋ ଦେହ ଭଲ ଅ ଛି। ଆପଣଙ୍କର
ହଁ ମୋର ବି ଭଲ ସ୍କୁଲ ଖୋଲା ହେଲେ ଆପଣଙ୍କର ପୁଣି ପଡ଼ିବ ଡିଉଟି ନା କଣ?
ହୁଁ ହଁ ଡ୍ୟୁଟି ଡ୍ୟୁଟି ତ ପଡ଼ିଥିଲା ସେଇ ଟା ଏ ଏବେ ସରିଲା ଏଇ ଯୋଉ ଜନଗଣନା। ହଁ
ହଁ ଜନ ଗଣନାଟା।
ହୁଁ ହେଲା ଯାଇନି ଆଉ ପନ୍ଦର ଦିନ ଅଛି ଫେର ଅଲଗା କାମ ଆସିଲାଣି କାମ ତ ବହୁତ ଦଉଚନ୍ତି ଆଉ।
ହଁ ଏଇଟା ବି ସତ କଥା।
ଖରା ଛୁଟି କଣ? ଖାଲି ନାଁକୁ ଖରା ଛୁଟି।
କିଛି ନାହିଁ। ଗର୍ମେଟ୍ ଚା କ୍ରି ମାନ ପ୍ରିୟ ଲୋକଙ୍କର ଅଲରେଡି କହିବାକୁ ଗଲେ ବେଶୀ ତାଙ୍କୁ ମାନେ ଯୋଉଟା କୁହନ୍ତି ନି ହାତରେ ନ ମାରିକି ଭାତରେ ମାରୁଚନ୍ତି।
ସେଇ କ ଟା ଗଧ ଭଳିଆ ଖଟା। ଉଚି ହଁ ଏପଟେ କହୁଚନ୍ତି ଛୁଟି ଦଉଚୁ ଆମେ।
ଖାଲି ନା କୁ ଛୁଟି ନା ଛୁଟି ଟା ହେଲା ଗୋଟେ ଗୋଟେ କୁହନ୍ତିନି ନା ତାଙ୍କର ଗାଁ ତମର।
ହଁ।
ସେଇ ଭାଳିଆ ଆଉ।
ତାପରେ ଆମର ପ୍ରୋବ୍ଲେମ କଣ ହଉ ଚି ନା ସବୁ ସମ ସେ ଜାଣି ଯାଇଚନ୍ତି ଯେ ଉଁ ଆଗୁରୁ ହେଲା ତି ତି ଚୋଉ ଚାକିରି ଖାଲି ବସିବ।
ହଁ।
ହେଲା ସମସ୍ତଙ୍କ ମେଣ୍ଟାଲିଟି ଏଇଆ ରହି
ଏଇଆ ରହିଚି କିନ୍ତୁ ସିଏ ଜାଣିପାରୁନାହାନ୍ତି ଯେ ମାନେ ଯଦି ଫିଜିକାଲ ମାନେ ଯୋଉଟା କୁହନ୍ତି ଦେହ ଯେତିକି ନ ଖଟୁଚି ମୁଣ୍ଡ ସେତିକି ଖଟୁଚି।
ସେଇଟା ବି ନୁହଁ। ଆମ ଘରେ ମେଣ୍ଟାଲିଟି ବି ସେଇଟା ସମସ୍ତଙ୍କର ଟିଚର୍ ଜବ୍ ମାନେ ବସିବ ତା ଦିହରେ ଏ ଦିନକୁ ଆମେ ଦଶଟା ବେଳୁ ଯିବୁ ହେଲା ଦୁଇଶହ ପଚାଶ ପିଲାକୁ ଆମେ ତିନି ଜଣ ଟିଚର୍।
ଓହୋ ମାନେ ତେ ପିଲାଙ୍କୁ କେମିତି ମାନେ ତମେ ଖାଲି ପା ପାଟି ଚୁପ୍ କରିବା କରି ତମୁକୁ ଲାଗି ଯାଉଥୁବ ବେଶୀ ଟାଇମ୍।
ଅ କାମ ଏ ଏତେ ଅଧିକ ମିଡେ ମିଲ କାମ ଖାଲି ତାର ସବୁ ବାହାର କରିକି ଦବା ଏ କରିବା ତାର କାଗଜ ପତ୍ର ଫାଇଲ ବନେଇବା ଡେଲି ରେଡି ତା ପାଇଁ ଗୋଟେ ଟିଚର ଦରକାର।
ହଁ ସେଟା ତ ହୁଏ। ସେଟା ଆମେ ଦେଖିଚୁ ଛୁଆ ବେଳେ ଏ ଏ ସାର୍ କଣ ଜମା ପଢ଼ଉନାହାନ୍ତି ଖାଲି ଲେଖୁଚନ୍ତି ଡେଲି ଅପିସ୍ ରେ ବସିକି ଆସୁନାହାନ୍ତି କିନ୍ତୁ ଆ ଆମେ ଏବେ ଜାଣିପାରୁଚୁ ଯେ ତାଙ୍କ କାମଟା କଣ ହୁଏ।
ମାନେ ଡେଲି ପିଲାମାନେ ଉଁ ଗୋମେଣ୍ଟ୍ କୁ ଡିଟେଲ୍ସ ଦବ ମାନେ ଦବ। ନଦେଲେ ତମର ଅ ସସପେଣ୍ଡ ତମର ସାଲାରି କଟିବ ଲା ତା ପାଇଁ ଜଣେ ଟିଚର ନିହାତି ଦରକାର। ଆଉ ଯୋଉ ଟିଚର ଆଉ ଯୋଉ ଦି ଜଣ ଟିଚର ରହିଲେ ଯୋଉ ଜଣେ ପିଲାକୁ ଜଗିବ। ଆଉ ଜଣେ ଅ ରୋଷେଇ ପାଖରେ ଡବା ଆଣିବା କରିବ। ପାଠ ପଢା ଟୋଟାଲି ଜିରୋ। ପାଠ ପ ଚାହିଁଲେ ବି ପାଠ ପଢେଇ ପାରିବନି। ତାପରେ ଅଲଗା କାମ ସବୁ ଅ ଯୋଉ ଆସିଯିବ ସବୁଦିନି ଅଲଗା ଅଲଗା କାମ ଯୋଉ ଆସିଯାଉଚି ବି ଏଲ୍ ଓ କାମ
କହିବାକୁ ଗଲେ ଉଁ ପ୍ରତି ଇ କୋଡ଼ିଏରୁ ତିରିଶ ଜଣ ପିଲାଙ୍କ ପିଛା ଗୋଟିଏ ଟିଚର୍ ରହିଲେ ଯାଇଁକି ହେଇପାରିବ।
ହଁ ହଁ।
ଟେ ଧରାଯାଏ ଗୋଟେ ସେମତି ଗୋଟେ ଏଡ଼ି ନଲେ ହୋଇଇପାରିବନି। ଏଇନେ କୋଉଠି ଘର ଭିତରେ ନାଁ ବାହାରେ ଅ ଛନ୍ତି
ନୁ ମୁଁ ଛାତରେ ଅଛି। ଛାଇ ଅଛି ଖରା ହୋଉଚି।
ନାଁ ଦି ମହଲା ହେଇଯାଇଚି।
ନାଁ ନାଁ।
ହୁଁ ସେଇଥିପାଇଁ ଆଉ ଆମର ଇଆଉଡେ ତ ଖରା ଯେ ଗୁଳୁଗୁଳି ଜବର।
ହୁଁ।
ଆ, ଅଲଗା ପ୍ରକାର ଲାଗୁଚି, ସାଙ୍ଗ ପିଲା ଆସିକି ଏଇଠି ବସୁଛୁ ସମସ୍ତେ କଥା ହଉଛୁ। ଘରେ ଆଉ ବସିବାକୁ ଇ ଚ୍ଛା ହଉନି ସବୁ ପଳେଇ ଆସୁଚୁ ଇଆଡେ, ଜଙ୍ଗଲ ଆଡେ ଯୋଉ ଆମର ବଣଭୋଜି ଯୋଉଠି ହୁଏ। ଆମ ଗାଁରେ ଗୋଟେ ବଣଭୋଜି ଜାଗାଟା ଅଛି। ଅଁ, ଗାଁ ଟାରେ ଜଙ୍ଗଲଟେ ଅଛି ସେ ଏଠି ଆମର ବଣଭୋଜି ଫେମସ୍। ସେଇଠିକି ପଳେଇ ଆସୁଛୁ, ସେଇଠି ଟିକେ ଅଛୁ ସମସ୍ତେ ବସିକି ଆଉ।
ଓହୋ କଣ ସମସ୍ତେ ଉଁ, ଏଇ ଏଇଟା କରିଦେଇଛନ୍ତି କି?
ହଁ ସମସ୍ତେ ବୋଲି ନୁହେଁ ଚାରି ଜଣ ଆମେ ଅଛୁ ସେଥି ପାଇଁ ଗୋଟେ ଭଲ ଲାଗୁଚି ଏଠି ସମସ୍ତେ ବସି ସେଟି ଏଠି ଟିକେ ଅମ୍ଳଜାନ ଭଲ ମିଳୁ ଚି ସେପଟେ ଆମ ଘର ଟା ଅଁ, ମେନ୍ ରୋଡ୍ ସାଇଡ୍ ରେ। ଏଟି ଡେଲି ସବୁବେଳେ ଗାଡି ଗାଡି ଯିବା ଆସିବା ଗୋଟେ ଭଲ ଲାଗେନି। ଶାନ୍ତି ଲାଗେନି ଏଟି କେ ଆସିଲେନା ଟିକେ ମନ ଟା ଫ୍ରେଶ୍ ଲାଗେ। ଭଲ ଲାଗେ ଟିକେ। ସେଠିରେ କାଇଁ ଗାଁରେ ତ ନା ଛ ପଢୁଛୁ ମୁଁ କହିଥିଲି। ଉଁ, ମୋତେ ହେରା ଜମା ପସନ୍ଦ ନୁହେଁ ଦେଖିବା ପାଇଁ।
ଉଁ, ହଁ।
ବୁଲାବୁଲି କରିକି ଆସିବି ଭାରି, ଘରେ ଯୋଉ ପଇସା ଦେଇଥିବେ ଏ-ଯା ଦେ ଖିକି ଆସିବୁ ମୋ ପଇସା ସ ସରିଗଲା ଖାଇଦେବି ପଇସା ସରିଗଲେ ଘରକୁ ପଳେଇବି ମୋର ହେଲା ସେତିକି କାମ। କାଲି ମୁଁ ଯାଇନଥିଲି ମୁଁ ଦି ଦିନ ହେଲା ହେଲାଣି ମୁଁ ଯାଇନି ଗୋଟେ ଦିନ ବି ସିଆଡେ। କେମିତିଆ।
ପଇସା କିଏ ଦିଅନ୍ତି? ବାପା ଦିଅନ୍ତି। ହଁ, ହଁ ତୋମ ବାପା ଦିଅନ୍ତିନି କି?
ଆଜ୍ଞା।
ବାପା ଦିଅନ୍ତିନି କି?
ହଁ ବାପା ବି ଦିଅନ୍ତି। କିନ୍ତୁ ବୋଉ ସହିତ ବେଶୀ ମିଳାମିଶା ମାନେ ଓପନଲି କଥା ହେଇକି ମାଗି ହବ ନା ତି ଗୋଟେ ବାପା ପଇସା ଦିଅ ଏମିତି କହିହବ କି କିୁ ବୋଉ ବୋଉ ପଇସା ଆଣିକି ଦେ ବୋଉକୁ ସମସ୍ତେ ମାଗିପାରିବେ। ସେମଥି ପାଇଁ ତମର କଣ ଅଛି ତମେ ତ ଝିଅ ପିଲା ବାପାଙ୍କର ପ୍ରିୟ
ହଁ ସେଇଟା ସତ
ହଁ ଝିଅ ପିଲାମାନେେ ବାପାଙ୍କର ପ୍ରିୟ ପୁଅ ପିଲା ମାନେ ବୋଉର ପ୍ରିୟ ବାପା ସବୁବେଳେ ପୁଅ ପିଲାଙ୍କୁ ଶୋଧୁଥିବେ। ଇଏ ଆଡେ ଗଲାନି ସିଆଡେ ଗଲାନି ଚଗଲା ହଉଛି ଇଏ କରୁଛି ସିଏ କରୁଛି।
ତମେ ବି ଗାଲି ଖାଇଛ ନା।
ଏ ସବୁବେଳେ
ହବ।
ହୁଁ ଏଇଟାମ ଆମର ବୋଧେ ତିନିଟା ତିନି ନମ୍ବର ଚାଲିଛି।
ହଁ।
ହଁ ତମର ତିନି ନମ୍ବର କୁ ମୋର ତିନିଟା ସରିଯାଇଛି। ହୁଁ ତିନଟା ସଯାଇଛି ଏଇଟା ତିନି ନମ୍ବର ଚାଲିଛି। ଆଉ ଦିଦିଟା ରହିବ ଦିଦିଟା ରହିଲେ ଆମେ ଏ ଏବେ ଆଉ ମୁଁ ଟିକେ ଯିବି ଖେଳିବା ପାଇଁ।
ଓହୋ ହଉ ହଉ ଠିକ ଅଛି।
କରିଛନ୍ତି କି ଟିକେ ଖେଳିବା ପାଇଁ ଆମେ ଯିବୁ। ହଁ ସନ୍ଧ୍ୟା ବଳୁ ମୁଁ ମେସେଜ କରିବ। ଫାଷ୍ଟ୍ ମେ ସ କରିବେ ଆଉ ଟିକେ ଭାଇଙ୍କୁ ଟିକେ କହିବେ ଯୋଉ ଆମ ପିଲା ଦି ଜଣ ଅଛନ୍ତି ତାଙ୍କ ସହିତ ଟିକେଥା ବ ଭଲ ପିଲା ପୁର ପିଲା ଜଣା ପଡ଼ିବନି ବି ପୁରା ମଜା ମ। ଭିତରେ କଥା ହେଇବେ।
ହଁ ହଁ ହ ସେ କୁ ଯାଇଥିବି ମୁଁ ପରେ।
ହଁ ବୋରିଂ ଲାଗିବନି ପୁରା ମାନେ ଜାଣି ପାରିବନି ଯେ ଗୋଟେ ବାହାର ଗାଁ ପିଲାଙ୍କ ସହିତ କଥା ହେଉ ବୋଲି।
ହଁ ହଁ ସେ କୁଆଡ ଯାଇଥିବେ ଦେଖ।
ହଁ ତାଙ୍କୁ ଟିକେ ଫୋନ କରିକି କହିବେ କଥା ହେଇଯିବ ଆମ ପିଲାଙ୍କ ସହିତ ଟିକେ। ଆଉ ମୋ ସହିତ ବି ଟିକେ କଥା ହେଇଯ ମୋ ଆଉ ଟିକେ ରହିଯାଉଛି ଆପଣଙ୍କର କେତେ ଟା କ ପ୍ଲିଡ଼ି ହେଲାଣି ଟୋଟାଲି କ
ମୋର ତେରଟା।
ତେରଟା। ହଉ ଆହୁରି ଅଛି ଆଉ।
ହୁଁ ସେ ଯୋଉ ଦିଟା। କହିଥିଲି। ପାଞ୍ଚ ପାଞ୍ଚ।
ସେ ଯେଉ ସାଙ୍ଗ ପିଲା କଣ କହୁଥିଲ ମୁଁ ତାଙ୍କୁ ମେସେଜ କରିଛି ତାଙ୍କ ନମ୍ବର ବି। ତମକୁ ଫରୱାର୍ଡ କରିଦେବି।
ହୁଁ।
ହେ ଲାଗି ତମେ।
ହଁ ଅଠର। ଖରା ଗରମ ଜୋରେ ହଉଛି।
ଖରା ଗରମ ଜୋର ଜୋରେ ହେଉଛି ପୁରା ଅଲଗା ପ୍ରକାର ଖରା ହେଉଛି ଗୁଳୁ ଗୁଳିଟା ବି ଜୋର ହେଉଛି।
ଆଜି ବର୍ଷା ହେଇଥାନ୍ତା ବର୍ଷା କୁଆଡେ ଭାଙ୍ଗିଗଲା।
ଉଠେଇଥିଲା ବର୍ଷା।
ହଁ।
ଆମର ତ ଇଆଡ଼େ କିଛି ବର୍ଷ ଆଉ। ବର୍ଷାର ନାଁ ଶବ୍ଦ ନାହିଁ କିଛି।
ହୁଁ ହୁଁ ହ ଓ।
ଆଉ ଅବା କଣ କରିପାରିବା।
ଆଉ କିଏ ଖେଳ ଖେଳିବ।
ଏନେ ଗଲେ କ୍ରିକେଟ ଖେଳିବୁ ସବୁ ପିଲା ତ ବଡ଼ ପଡ଼ିଆରେ ଖେଳିବୁନି ଖରା ଗରମ ଯୋଗୁଁ ଏନେ ଗଲି କ୍ରିକେଟ ଚାଲିବ ଆମ ସ୍କୁଲ ଭିତରେ।
ଓହୋ।
ସେଇଟା ମଜା ଛୋଟ ପିଲା ବଡ଼ ପିଲା ଏଇନେ ସମସ୍ତେ ମିଶିକି ଖେଳିବେ।
ଓହୋ।
ଏନେ ଟିକେ ଟିକେ ପୁରା ଝଗଡ଼ା ଫାଇଟିଙ୍ଗ ଆମର ହେଇଯିବ ଗୋଟେ ଗୋଟେ ରନ୍ ପାଇଁ ସେଇଟା ଗୋଟେ ମଜା ଲାଗେ ଆମକୁ ଆଉ।
କେତେ ଲୋକ ଦରକାର କ୍ରିକେଟ ରେ।
ଯାହାହେଲେ ଏପଟେ ଏଗାର ଜଣ ସେପଟେ ଏଗାର ଜଣ। ଦିଟା ଦଳ ହେଇକି ଖେଳିବାକୁ ପଡେ ନା। ସେଥିପାଇ ଆଉ।
ଯିଏ ଜିତିବ କିଛି ବି ଲାଗିଥିବ।
ନାଇଁ ନାଇଁ ସେମିତି ହୁଏନି ସେଟା ତ ପାଲି ହେଇଯିବ ସେମିତି ବିଏଟ ଲଗେଇଲେ।
ହଉ ହଉ ହଉ ଯାଉ ଖେଳିବ ଆଉ।
ହଉ ମ୍ୟାମ୍ ରହୁଛି।
ହଉ ହଉ।